ହାଲୋ।
ହଁ କୁହ।
ଆଉ ଚା ପିଇବାକୁ ଚା ପିଇଲଣି ନା ଏଇନେ ପିଇବ ସାଙ୍ଗେ ସାଙ୍ଗେ।
ନାଇଁ ନାଇଁ ଚା ପିଇବୁଯେ ଚା ବସିସିନି ସେ ମୋ ଶାଶୁ ସେ ତାଙ୍କର ବସି ଟିବି ଦେଖୁଚନ୍ତି। ଗଲେ କଲେ ପିଇବୁ ଆଉ ହଁ। ହଁ ସମସ୍ତେ ସମସ୍ତେ ବୋଲେ ଆମେ ତିନି ଜଣ ଆଉ ଜଣେ ଯିଏ କାମ କରୁଚନ୍ତି ସିଏ। ଆଉ ଶାଶୁ ମା ଆମେ ତି ଚାରି ଜଣ ଉପର ଓଳି ପିଉ। ଆଉ ସକାଳ ଓଳି ଖାଲି ଆମେ ତିନି ଜଣ ପୁଉ ବୋଉ ପିଅନ୍ତି ଯେ କିନ୍ତୁ ଟିକେ ଲେଟରେ ପିଅନ୍ତି ଯୋଉ ଇଏ ଉଁ ଖାଇସାରିଲା ପରେ।
ହଁ ଆଛା।
ଆଉ ଏନେ ସନ୍ଧ୍ୟା ଧୂପ।
ସନ୍ଧ୍ୟା ସନ୍ଧ୍ୟା ତ ଛଅଟା ଘରେ ହଉଛି ସେ ଯେ ଅପା ସନ୍ଧ୍ୟା ଦିଅନ୍ତି ଯେ ସେ ଛଅଟାରେ ଉଠିଲେ ଏକାଥରେ ସନ୍ଧ୍ୟା ଦେଇକି ତଳକୁ ଯିବେ। ଆମେ ଯିବୁ ଚା ଯେ ସେ ସନ୍ଧ୍ୟାବେଳେ ଟେ ପିଉନାହାନ୍ତି ଆଭଏଡ କରୁଚନ୍ତି ମଝିଆ ଯିଏ। ସେ ସନ୍ଧ୍ୟାବେଳେ ଚା ପିଉନାହାନ୍ତି। ବେଳେ ବେଳେ ପିଉଚନ୍ତି ବେଳେବେଳେ ପିଉନାହାନ୍ତି। ଅଧିକାଂଶ କିନ୍ତୁ ପିଉନାହାନ୍ତି।
ଓହୋ ଆଉ ଘରେ ସ ଏଇ ବର୍ଷା ପାଖରେ ସମସ୍ତଙ୍କ ପିଲା ଛୁଆ ସବୁ ଭଲ ଅଛନ୍ତି। ଏ ଯୋଉ ବର୍ଷା ପାଗ ହେଇଚି ଘର ଲୋକ ମୁଁ ପ୍ରାୟ ସମସ୍ତଙ୍କ ଘରେ ଘରେ ଏବେ ସିଜିନ ଚେଞ୍ଜ ଲାଗି ଥଣ୍ଡା କାଶ ଏ ସବୁ ହଉଚି ନା।
ନାଇଁ କୁହ ଏଠି କାହାକୁ ହେନ୍ତି କିଛି ଏଠି ଯାଏଁ ହେଇନି କିନ୍ତୁ ଛୁଆରା ଯୋଉ ହାର ହାରରେ ଉବୁ ଟୁବୁ ହଉଛନ୍ତି ଯୋଉ ଆସିଲେ ଗାଧଉଚନ୍ତି ମାନେ ବହୁତ ମାନେ ଆମେ ତାଙ୍କୁ ମନା କଲା ପରେ ବି ନାଇଁ ଯୋଉ ଗାଧାଅନି ଏତେ କି କଣ ସେମାନେ ଆସିଲା ମାନେ ଗୋଟେ ଟପ୍ ଟେ ଅଛି ତା ଭିତରେ ବୁଡୁଛନ୍ତି। ଖାଲି ଏଇ ତିନି ଜଣ ଯାକ ବା କିଛି ହେଇନି ହଉନି ତ ବ ତ ଏନେ ଜିଦ୍ଦିତ କରୁଛନ୍ତି। ଗରମ ହଉଛି ନା ଆସିଲେ ବୁଡିବୁ।
ନ ଗାଧେଇଲେ ବି ତ ଦେହ ଖରାପ।
ତଥାପି ସାନ ପୁଅକୁ ଆଜି ପାଟି କଲି ଗାଧାନି କେତେ କହି କୁହାକି ସେ ତାରେ ତାକୁ ଢାଳି ଦେଇଥିଲି ଖାଲି ପାଣି ଦି ମଗ ବାଥରୁମ ରେ। ସେମାନେ ବାରିପଟେ ଟପରେ ପାଣି ଥୁଆ ହଉଛି। ଆସିଲେ ସାଙ୍ଗେ ସାଙ୍ଗେ ବୁଡି ପଡୁଛନ୍ତି। ସେ କହୁଥିଲା କିନ୍ତୁ ଯେହେତୁ ଲାଟ୍ରନ୍ ଯାଇଥିଲା। ଏକାଥରେକେ ବା ଥୁମରେ ଧୋଇ ଧୁଆ ଦେଲି ହଁ। ଯଦି ତଳକୁ ଆସିଥାନ୍ତେ ତାହେଲେ ସେ ଯୋଉ ଉୁଁ ନିଶ୍ଚିତ ଭାବେ ବୁଡି ବୁଦି ଗାଧେଇଥାନ୍ତା।
ଓହୋ।
ସେ ଜଲଦି ପଳେଇ ଆସୁଛି ଦଶଟାରେ ତା ଛୁଟି ହେଲେ। ସେ ଦଶଟା ପନ୍ଦର କୋଡିଏ ବେଳକୁ ଆସି ପହଞ୍ଚୁଛି।
ଓହୋ।
ଆସିଲେ ତ ତାର ମତାର ହଉଛି ଆଉ ଦିିନ ରାତି ଆଉ କଣ। ହୁଁ।
ଆମର ତ ଅନ୍ଧାର କର ରଖିଛି ମେଘ ଆଉ।
ନା ଇଆଡେ ବି ହେଇଛି ବର୍ଷା ବି ହେଇଥିଲା କିନ୍ତୁ ଛାଡିକି ଫର୍ଚା ହେଇଥିଲା। ପୁଣିନୁ ଦେଖିଲି ଯେ ପୁଣି ଅନ୍ଧାରଆ ହେଇଛି। ବର୍ଷା କାଲି ଭୁବନେଶ୍ଵରରେ କେଡେ ଜୋର ହଉଥିଲା।
ହଅଁ।
ମୁଁ ଲୁଗାଡେ ପିନ୍ଧିକି ଯାଇଥିଲି ଯେ, ସେ ପୁରା ମାନେ କାଦୁଅ ହେଇଯାଇଛି ତଳପଟଟା ଆଜି କାଲି ଆଡକୁ ଛୁ ଛୁଟି ହେଲେ ଯେ ପୁତୁରା ନେଇଯିବ ଯେ ଡ୍ରାଏୱାସ ପାଇଁ ଦେଇଦେବେ। କେ ଯାଉଛନ୍ତି କିନ୍ତୁ ହେନ୍ତି ଯିବେନି ଟିଉସନ ଯାଉଛନ୍ତି ତ। ଯେ, ସେ ଟିଉସନ ବ୍ୟାଗ ନଉଛନ୍ତି ମନାକଲେ ଏକାଥରକେ ଛୁଟି ଦିନିଆ ଯାହା ତ ବନେଇଦବେ ଆଉ।
ନାଇଦବେ ଆଉ ଓହୋ।
ହୁଁ। ଆଉ ତମର ରାତିର ରୋଷେଇ କଣ?
ଆମର ରାତିରେ ସବୁ ମିଶେଇ, ମିଶାକିନା ତରକାରୀ କରିବି। ସବୁ ସବୁ ପରିବା ଟିକେ ଟିକେ ଅଛି ତ, ସୋଲରା ଅଛି, ଛନି ଅଛି କଖାରୁ ଅଛି। ଆଉ ବାଇଗଣ ଅଛି ସବୁଥିରୁ ମିଶେଇକିନା କାହିଁକି ଦିନରେ ତ ଅଣ୍ଡା ଝୋଳୁ କରୁଛି ଥୁଆ ହେଇଛି। ଘାଣ୍ଟ ତରକାରୀ ମଁ ଘରେ ଯାହା ଥାଏ ସୋଲା ବୁଟ କି ମଟର ବୁଟ ମୁଠା, ମୁଠା ସବୁ ଭିଜେଇ ଦେଇଥାଏ।
ହୁଁ।
ରାତି ପାଇଁ ତ ଅଲଗା ସମୟରେ କଣ ଭାତ ପାଇଁ ହେଲେ ବେଶୀ ଟିକେ ତରକାରୀ ଦି ଦରକାର ହବ ଦ ପ୍ରହରୀ ପାଇଁ। କିନ୍ତୁ ରାତି ପାଇଁ ରୁଟିରେ ହେଲେ ଟିକେ କଣ କମ ହେଲେ ବି ଚଳିବ, ମୁଁ ସବୁ ଏଇ ମାନେ ମଟର ଟିକେ ମୁଠା, ମୁଠେ ଭିଜେଇ ଦେଇଥାଏ। ତାକୁ ତାପରେ ପରିବା କାଟିକି ନାଇ ଏକାଥର ଅଳ୍ପ କରିଦିଏ ତରକାରୀ। ତ ସମସ୍ତେ ରୁଟିରେ ଖାଇଦିଅନ୍ତି। ଆଉ ଅଣ୍ଡା କରିଥିଲେ। ନଡ଼ିଆ ପକାଏ ଯେ, ନଡ଼ିଆ ଆମ ପୁତୁରା ଭଲ ପାଏନି ପଡ଼ିଲେ ଗୋଟେ ବାହାରିଲେ ବି ସେ ରାଗେ ତ ହେଇଥିପାଇଁ ମୁଁ ପକାଏନି ଯ
ଜଣେ ଜଣେ ଘରେ ଥାଆନ୍ତି, ନଡିଆ ନ ଫୁଅ ନ ଖାଇବା ଲୋକ
ମୁଁ ପକାଏନି ଯଦି ବି ଇନ କେସ୍ ପକାଏନି ଘରେ ନଡିଆ ଅଛି କି, ଭୋଗ ନଡିଆ ଅଛି। ତାହେଲେ ତାକୁ ବାଛି ରଖିବା ପାଇଁ ପଡେ ମନେ ନ ପଡିଲେ ତ ଦେଇଥାଏ ଯେ ରାଗେ ମତେ ନଡିଆରେ ତରକାରୀ ଦବନି। ତ ସେଇଥିପାଇଁ ଏବେ ଆଉ ଇଚ୍ଛା ହଉନି କି ମନେ ପଡୁନି ବାଢି ଦଉଛି ଆ ସେ ଖାଉନି କିଛି ନାହିଁ, ଏଥିପାଇଁ ପକାଏନି।
ହୁଁ, ହଁ ବେଳେ, ବେଳେ ନ ମନେ ପଡିଲେ ବି ଏଇଟା ପୁଣି ହେଇ ଯୋଉ ହଁ ମାନେ ସେ ଆମର ହିନ୍ଦୀ ହଁ ସେ ଯୋଉ ବୋଉ ଖାଇବେ ଯୋଉ ନଡିଆ ପକେଇଲେ କାଟିକି, ଆମେ ବି ଖାଇବୁ କିନ୍ତୁ ଶ ନନା ଖାଇବେ ମାନେ ଶଶୁର ଖାଇବେ, ସେ ନଡିଆ କୋରିକି ଗ୍ରାଇଣ୍ଡିଙ୍ଗ କରିପ ପକେଇଲେ ସେ ଚୋବେଇ ପାରିବେନି ଯେ,
ଚୋବେଇ ପାରୁନାହାନ୍ତି, ଆମ ବା ବାପାଙ୍କ ଲାଗି ଆମ ବାପ ଘରେ ବାପାଙ୍କ ଲାଗି ନଡିଆ ସବୁ କୋରାରେ ପଡୁ, କୋରାହେଇକିନା ସବୁ ପଡୁଛି, ଯାହାବି ହଉ ଯୋଉଥିରେ ପଡୁଛି କୋରା କଟା ପଡୁଛି, ଏଇଠି ପୋଡ ପିଠା ରଜ କୁ କରିୁଥିଲେ କଟା ହେଲା ପ୍ଲସ ପ କୋରା ବି ହେଇଥିଲା।
ହୁଁ। ନାଇଁ ସିଏ ଯୋଉ କୋରା ପଡି ଯୁଇଲେ କଣ କହିଲ ଧଳା ଧଳା ଦିସୁଚି ପୁରା ତରକାରୀ ଟା। ହେଇଥି ଯୋଗୁ ହେଇଥି ଯୋଗୁ ଏବେ ବୋଉ ଫୁଣି କହୁସନ୍ତି ନା କଟା ପକାଅ। କୋରା ହେ ତ ଏବେ କଣ କରୁଚୁ ନା ଯଦି ପକଉଚୁ କୋରା ଯଦି ପକଉଚୁ କଟା। ଆଉ ମାନେ ଦି ଆଡୁ ପକେଇଲେ ହେଟା ତ ନଡିଆ ତରକାରୀ ପୁରା ହେଇଯାଉଚି।
ହଁ ଦିଆଡୁ ପକେଇଲେ ବେଶୀ ହେଇଗଲେ ଗୋଟେ ଭଲ ଲାଗିବନି।
ହଁ ନଡିଆ ଫ୍ଲେଭର ଟା ଭଲ ଲାଗୁନି। ଆ ମତେ ହିନ୍ତି ଖିରି ଭଲ ଲାଗେ ଯେ କ କଟା ନଡ଼ିଆ ନୁହେଁ ମତେ ଭଲ ଲାଗେ ଖିରି ଆଁ ଗ୍ରାଇଡିଙ୍ଗ ନଡିଆ ହେଇକି ପଡିଥିବ।
ଆମ ବାପ ଘରେ ଆମ ଭାଉଜ ସେ ପୁରୀ ସାଇଡ ଝିଅ ନା ଡାଲମା ଡାଲମା ଫୁଟେଇ ସାରିବେ ତା ଉପରେ ନଡିଆ ରମ୍ପା ହେଇକି ନା ଥୁଆହେଇଥିବ କୋରା ହେଇକନା ତାକୁ ତା ଉପରେ ଛିଞ୍ଚି ଦେଇକିନା ଥୁଆହେଇଥିବ। ଓଉ ଖଟା ଓଉ ଖଟା ଉପରେ ନଡିଆ ଛିଞ୍ଚା ହେଇଥିବ ଖଟା ଓଲ୍ହା ହବ ନଡିଆ ଛିଞ୍ଚା ହବ। ମାନେ ତା ନଡିଆ ଟା ତାଙ୍କର ହେପଟେ ବେଶୀ ତ ମତେ କିନ୍ତୁ ଭଲ ଲାଗେନା ଆମ ଘରେ ଖା ଖାଇଲେଣି ସେ ତାଙ୍କୁ ବେସି ଲାଗୁନି ଡାଲମା ହେଇକାରା।
ହଁ ନାଇଁ ଆମର ଅଭ୍ୟାସ ନାହିଁ ନା ମନ୍ଦିର ଫନ୍ଦିରରେ ଦେଖିବ ନଡିଆ ଯୋଉ କୋରିକି ତାର ଟିକେ ଅଲଗା ଟେଷ୍ଟ।
କିନ୍ତୁ ଭଲ ଲାଗେ ସାଧା ସିଏ ସୋମବାର ଆକାରରେ କରନ୍ତି। ସୋମବାରରେ ମନ୍ଦି ମାନେ ଇଏ ନନ୍ଭେଜ୍ ବାରଏରିକାରେ।
ହୁଁ। ଏଇ ଯୋଉ ସାଇ ମନ୍ଦିର ହେରିକା ଗଲେ ସେମାନେ ସବୁଥିରେ ନଡିଆ ଫଡିଆ ପକାନ୍ତି। ହଁ ଚଳିବ ଭଲ ଲାଗେ। କିନ୍ତୁ ମାନେ ଘରେ କଲେ ତାର ଅଲଗା ଟେଷ୍ଟ ଆସେ। ତେ ଭଲ ଲାଗେନା।
ହଁ ମ ମନ୍ଦିର ଜାଗା ମ ମନ୍ଦିର ହଁ ମନ୍ଦିର ଜାଗାରେ ତ ନିହାତି ତାର ଅଲଗା ଗୋଟେ ବାସନା ଠାକୁରଙ୍କ ଜାଗାରେ।
ହୁଁ ନାଇଁ ତ ଆଉ ଆମ ଆମର ଭାବିଚୁ ରାତିରେ ଆମେ ତ ଏମିତି ଅଣ୍ଡା ସମସ୍ତେ ଖାଇବେ। ଅଣ୍ଡା ସମସ୍ତେ ଖାଇବେ ଭଜା ଭଜା। ଶୁଭଶ୍ରୀ କୁମାର ସାଇ ଶୁଭଶ୍ରୀ କୁମାର। ଏଇରା ଯୋଉ ଏ ରିଷୁ ବଡ ପୁଅ ତାର ଅଁ ମିଳିଚି ଆଜି ସ୍କୁଲ ରୁ ଗୋଟେ ଗୋଟେ ବୁକ୍ ଦିଅନ୍ତି ନି କି? ହେଁ କଣ ଭରେନି ନା କଣଏଟା ଭରେନି। ମାନେ ସବୁକେଜାଣି ସବୁ କିଏ ପାଷ୍ଟ ସେକେଣ୍ଡ ସବୁ ଗୋଟେ ବୁକ୍ ଦିଅନ୍ତି ହେଇଟା ଆଜି ଦେଇଚନ୍ତି ତ ହେଇଟା ତାର ଗୋଟେ ଡ୍ରଇଂ କରିଥିଲା ତ ତାର ନେମ୍ ଟା ବାହାରିଚି ଡ୍ରଇଂ ରେ।
ଓହୋ ପୁଅର ଭଲ ନା କଣ କି?
ପୁଅର ଅଭିଜିତ କୁମାର ବଳ।
ଓହୋ ଅଭିଜିତ କୁମାର ବଳ ଉଁ ହୁଁ।
ଯେ ତା ମନଟି ଖୁସି। ଯେ ତାଙ୍କ ସ୍କୁଲ ବହି ରେ ତା ନାଁ ବାହାରିଚି।
ଆ ଆଚ୍ଛା ଏଇଟା ତ ପିଲାଙ୍କୁ ବହୁତ ଖୁସି ଲାଗିବ ଆଉ ଯେ ସ୍କୁଲ ବହିରେ ମୋ ନା ବାହାରିଚି ବୋଲି ଆଉ।
ଆଉ ତମ ବାପ ଘର ଆଡେ ଯାଇନ?
ବାପ ଘରେ ଏବେ ରଜକୁ ଯାଇକିନା ଆସିଛି ତ ଏଇନେ ଆଉ ଯାଇପାରିବନି ମୋ ଶାଶୁମା ନାହାନ୍ତି ଏବେ ପୁରୀ ଯିବାର ଅଛି ଯେ ଦେଖିବା ଆଉ ଯେ ଏବେ ବୋଲି ମାନେ ଏବେ ତ ଠାକୁର ଇଏରେ ବିଶ୍ରାମରେ ଅଛ ଅଛନ୍ତି ଅଲାରନାଥ ଦର୍ଶନ ପାଇଁ ଆମ ଭାଉଜା ଆମ ଭାଉଜ ଟିକେ ଚାରିଆଡେ ବୁଲାବୁଲି ତ ଭାଉଜ କହୁ ଥିଲେ ଯେହେତୁ ଘରେ ଶାଶୁ ମା ନାହାନ୍ତି ଆଉ ଏବେ ଯାଇକିନା ଫୁଣି ଦଶ ଦିନ ପରେ ପୁରୀ ଯିବି ମାନେ ଯେତେବେଳେ ଥିବେ ଏଠି ମାଉସୀ ମା ଘରେ ହେଠିକି ଦେଖିବା ପାଇଁ ହେ ଦିଆଡୁ ହେଇପାରିବନି ମୁଁ କହିଲି ନାଇଁ ଆଜି ଯା ନହେଲେ ସେ କହୁଥିଲେ କାଲି ଯିବା ପାଇଁ। ପାଇଁ ଅଲନାଥ, ମୁଁ କହିଲି ନାହିଁ ଏବେ ଯାଇ ହେବନି ମୋ ମୁଁ ଏକା ମୁଁ ତ ଜଗନ୍ନାଥଙ୍କୁ ଦେଖିବେ ସେ ଥିବେ ଗୁଣ୍ଡିଚା ଘରେ ମାଉସୀମା ଘରେ। ଯିବେ ସେଇଠି ଦେଖି ଯିବା ଆଉ ବାହାରାରୁଛୁ ଦେଖିବା ହାତସ ଯିବେ ଆଉ।
କିଏ କିଏ ସବୁ ଯିବ ଯିବେ ସେମାନେ?
ସିଏ ଆମେ ମୁଁ ଭାଉ ଜ ମୁଁ ଆ ମୁଁ ତ ଆମ ଭାଉଜଙ୍କ ସାଙ୍ଗରେ ଯାଏ ଭାଉଜ ମୁଁ ଆମ ପୁଅ ଝିଅ ଆଉ ଭାଇ ଆଉ ମୋ ବଡ ଭଉଣୀ ଏଥର ଆମ ସାଙ୍ଗରେ ହେଇଯାଇଛି ଆଉ।
ଭଲ ନା ବାପର ପଟୁ ଜଏଣ୍ଟ ହେଇକି ଗଲେ ଆହୁରି ଭଲ ଲାଗେ।
ହଁ ଆମ ଶାଶୁ ଘରେ ପଟେ ସମୟ ହଉନି ପା କାହାକୁ
ହଁ ହଁ। ଆଉ ସମସ୍ତେ ବ୍ୟସ୍ତ ଲୋକନା ଏପଟେ ଏଇଥି ବ୍ୟସ୍ତ ଆଉ।
ହଁ ଶା ଶାଶୁର ପଟେ ସବୁବେଳେ ସେ ବ୍ୟସ୍ତ ଲୋକ କି ମାନେ ଏମିତି ବାହାରି ପାରୁନାହାନ୍ତି ଏ ସମୟ ଦେଇପାରୁନାହାଁନ୍ତି।
ଆଉ କଣ କୁହନ୍ତୁ?
ଆଉ କଣ ଏମିତି ଆଉ ଆମର ସେ ସାନ ପୁଅ ଯାଇଛି ତ ତାକୁ ନନା ମାନେ ମୋ ଶଶୁର ଛାଡି ନିିଅନ୍ତି।
ଆ ତମର ସିଆଡେ ରଥଯାତ୍ରା ମାନେ ଯେମିତି କଣ ହୁଏ ପାଖରେ ମାର୍କେଟରେ
ହଁ ହଉଛି ନା ରଥଯାତ୍ରା। ଏବେ ଯାଇଥିଲୁ ଆମେ ଯୋଉ ଏଇ ଦେବସ୍ନାନ ପୂର୍ଣିମା ଦିନ ଦର୍ଶନ କରିଛେ ଦେବସ୍ନାନ ପୂର୍ଣିମା ଦିନ ଦର୍ଶନ କରି ଠାକୁରଙ୍କୁ ଯାଇଥିଲୁ। ଯେ ଠାକୁରଙ୍କୁ ଜଲଦି ଭିତରକୁ ନେଇ ଯାଇଛନ୍ତି। ଏଇ ଯୋଉ ମାର୍କେଟରେ ଆମର ଠାକୁର ଅଛନ୍ତି। ଆମେ ଗଲାବେଳକୁ ଗୋ ସାଢେ ଗୋଟେ ଦିଟା ହେଲା ଏତେ ଜଲ୍ଦି ଠାକୁରଙ୍କୁ ନେବେ ବୋଲି ଜାଣିଛୁ ମାନେ ପହଡ ପକେଇ ଦେଇଛନ୍ତି ଆଉ ଖୋଲିବନି ବୋଲି ନାହିଁ କଲେ।
ଏଇଠି ତାଖ ଦସଲେ
ଯୋଉ ସେ ଯୋଉ ଯାଇଥିଲୁ ଯେ ଠାକୁରଙ୍କୁ ଜଲ୍ଦି ଇଏ କରିଦେଲେ ଯା ହେଉ ଦର୍ଶନ ହେଇପାରଲାନି।
ଏଇଟା ଯ ଯୋଉ କମ୍ପ୍ଲିଟ ହେଇଯାଉ।
ହଁ ସେଥିପାଇଁ ଟିକେ ମନ ଦୁଃଖ ଆଉ ଦେଖିବା ଠାକୁରଙ୍କର ହଉ ରଥଯାତ୍ରା ଯୋଉ ହୁଏ ଠାକୁରଙ୍କର ରଥଙ୍କର୍ ଆସନ୍ତି ଆମ ରଥ ଦିନ
ହଉ ହଉ ଠିକ ଅଛି ରହୁଛି।
ହଁ ହଁ ରହୁଛି।